ହାଲୋ। ହାଲୋ ଶିବାନୀ।
ହଁ ମାଡାମ୍।
ହଁ କୁଅ ଗୁଡ-ମ-ଗୁଡ୍ ଇଭିନିଂ।
ଗୁଡ୍ ଇଭିନିଂ।
ଭଲ ଅଛ? କିଛି ନାଇଁ ଏ ଟିକେ ମୁଣ୍ଡ ପେନ୍ ହୋଉଚି ତ। ସାବାସ୍ ଶୋଇଚି।
ଏବେ ଟିକେ ଗରମ ହୋଉ
ହଁ। ମୋର ଟିକେ ଏସିଡ ପ୍ରୋବ୍ଲେମ ହେଇଯାଉଚି ତ ସେଇଥିପାଇଁ ଆଜି ଟିକେ ଖାଇବାରେ ଡେରି ହେଇଗଲା ତ ସେତେବେଳୁ ମୁଣ୍ଡ ବିନ୍ଧୁଚି।
ମୁଁ ମୁଁ ହୁଁ ଖାଇବାରେ ଟିକେ ଡେରି ହେଇଗଲା ଆଉ। ହଁ ମୁଁ ଭଲ ଅଛି। ଆଉ ଘରେ ସମସ୍ତେ ଭଲ ଅଛନ୍ତି ତ?
ହଁ ଭଲ ଅଛନ୍ତି। ଆଉ ଆଜି କଣ ରୋଷେଇ କରିଥିଲ?
ନି ରୋଷେଇ ତ ମୁଁ ଖାଇଲି ପଖାଳ
ହଁ।
ଆଲୁ ଭଜା। ଭଜା ୱାଓ।
ହଁ। ଆଉ ପଖାଳ ଭାତର ସବୁ ଜିନିଷ ଅଛି। ଓ-ଆ ବେଷ୍ଟ। ଏବେ ଖାଲି ପଖାଳ ଖାଇବା ପାଇଁ ଭଲ, ବୋହୁତ ଇଚ୍ଛା ହଉଚି ଆ ଆଁ?
ସେ ପୋଟଳଟା ବହୁତ ଭଲ।
ହଁ। ଟିକେ ଦହି ପ କେଇକି ଛୁଙ୍କ ଦେଇଦବ ବି ବହୁତ ଟେଷ୍ଟ ଲାଗେ। ଯଦି ଦହି ଖାଉଥିବ ଭଲ ଲାଗେ। ବହୁତ ଟେଷ୍ଟ ଆସେ ନା।
ହଁ ବା। ଆସିନି।
ହଁ। ଆଉ କଣ ପଣ ବର୍ଷା ହ କାଲି ହେଇଥିଲା, ସରି ପଅର ଦିନ ହେଇଥିଲା ରାତିରେ ହେଇଥିଲା, ଆଉ ତ ବର୍ଷା ହଉନି। ଖରା ତ ଯେମିତି କି ସେମିତି ଅଛି।
ହୁଁ।
ଟିକେ ବି କମୁନି।
ହଁ ଗୋଟେ ଦେଖିଲେ ବର୍ଷା ଆଜି ହେଇଛି। ହୁଁ।
ଓ ଆମ ଇୟାପଟରେ ତ ବର୍ଷା ହଉନି ଏତେ ଖରା ହଉଛି ସେଥିରେ ପୁଣି ସବୁ ଗଛ ପତ ସବୁ କାଟି ଦେଇଛନ୍ତି ନା ପୁରା ରୋଡ ଟା ପୁରା ଫାଙ୍କା ପଡୁଛି ନା ବହୁତ ଖରା ପିଟୁଛି। ଯିବା ଆସିବା ସମୟରେ। ଖାଲି ମୁ ଯାଇ ହଉନି ହଁ ତମେ ଯଦି ଖରାକୁ ବାହାରୁଛ ନା ପାଣି ବୋତଲ ନେଇକି ଯାଇ ଥିବ ଆଉ ମୁହଁକୁ ସ୍କାର୍ଫ ରେ ଘୋଡେଇକି ଯିବ।
ହମ ହୁଁ
ହ୍ୟାଲୋ ଆଉ ହଁ ମୁହଁକୁ ଖୋଡେଇକି ଯିବ ସ୍କାର୍ପ ଲଗେଇକିରି। ଯଦି ବାହାରକୁ ବାହାରୁଛ। କାମ ପାଇଁ ତ ଯିବାକୁ ପଡୁଥିବ।
ହଁ ଏବେ ତ ବାହାରକୁ ଯିବାକୁ ପଡୁଛି
ହଁ କିଛି ତ ଏବେ ତେଲିଆ ଜିନିଷ ବି ଖାଇବାକୁ ଆଉ ଇଚ୍ଛା ହଉନି ଯଦି ଜୁସ୍ କି ଲସି କଣ ମିଲୁଛି ବାଟରେ ତ ପିଇବ ଭଲ ଲାଗିବ।
ହୁଁ।
ଏଇ ଖରା ଦିନ ଟା ଆମକୁ ଟିକେ ସାବଧାନତାର ହକୁ ପଡିବ କଣ କରିବା ନହେଲେ ଅଂଶୁଘାତର ବି ଚାନ୍ସ ଅଛି ନା।
ହଁ ସଚି ସେଇଟା ଶୁଭୁଛି ନାହି ସୁଭୁଛି
ଶୁଭିଛି ନା
ହଁ ଶୁଭୁଛି ଶୁଭୁଛି।
ହଁ।
ଆଉ ତୁମର ପଢାପଢି କଥା କଣ ହେଲା?
ପଢାପଢୀ ତ ଏବେ ଚାଲିଛି। ହଁ। ପଢ଼ା ଚାଲିଛି ଏବେ କିଛି କିଛି ମାତ୍ରାରେ ପଡୁଛି
ସମୟ ପାଉଛି ନା ନାଇଁ
କଣ ମିଲୁଛି ବହୁତ କମ ମଳୁଛି।
ହଁ
ସେ ଟିକେ ସମୟରେ ବି ପଢିବାକୁ ପଡୁଛି ଆଉ।
ହଁ ପଢୁଥାଅ ଟିକେ ଟିକେ ଟାଇମ ଦେଖିକ ପଢିଥିବା କଥା
ହୁଁ।
କଣ ରୋଷେଇ କରିଛନ୍ତି?
ଆଜି ଆଲୁ ଅ ଆମର ଏପଟେ ମାଖନ କହନ୍ତି ଚଣା ତରକାରୀ ଆଉ ଅଟା ଚଟ ଛି ରୁଟି ପଛେ କରିବି। ଭଲ ଲାଗେ ସେ ତରକାରୀ
ହଁ ମତେ ତ ଭଲ ଲାଗେ ମଖନ ଆଲୁ ଚନା ତରକାରୀ ସବଜି ପୁରା ହେଇଯିବ ନୁହେଁ।
ଖରାମାସେ ଭଲ ଲାଗେ ଏଇ ତରକାରୀଟା। ହଁ।
ଆରୁନ
ରୁଟି ବାପା ପାଇଁ ତିଆରି କରିନା ହଁ ସୁଗର ପେସ୍ ସେଣ୍ଟ ନା। ବାପା ମା ତ ତାଙ୍କ ପାଇଁ ରୁଟି ତିଆରି କରେ। ଆଉ ମୁଁ କେବେ କେମିତି ପଖାଳ ଖାଏ ଝିଅ କୁ ବି ଦିଏ।
ଏବେ ତ ପଖାଳି କିନ୍ତୁ ଭଲ ଲାଗୁଛି ଯେ ରୁଟି ଟା ବି ରାତିରେ ବେଶୀ ଖାଇ ହୁଏନି ସେମିତି ଅଧା ଥାଆନ୍ତି ଖାଆନ୍ତି ଆଉ ଏବେ ତ ସୁଗର ଅଛି ତ ରୁଟି ଟା ହିଁ ବେଷ୍ଟ।
ହଁ।
କୁହନ୍ତୁ କଣ ଉଁ ତ ଖବର କଣ ସେଠି?
ଆଉ ବସ ରେ ଜର୍ଣ୍ଣି କରୁଛ ନା କେମିତି?
ବସ ରେ ତ ଯାଉଛି ବସ ରେ ଯାଉଛି ମୁଁ।
ଆଛା ବହୁତ ବହୁ ଗରମ ଲାଗୁଥିବ ତ?
ଗରମ ଅଛି ସେଠି ତ ଏବେ ହଁ ମ୍ୟାମ୍।
ବସରେ ଜର୍ଣ୍ନୀ କେମିତି ଲାଗୁ
ଯେବେ ଯଦି ବହୁତ ଗରମ ଆଉ ଯଦି ବସ ରେ ଲୋକ ଯଦି ବେଶୀ ଅଛନ୍ତି ନା ତ ସେଠି ତ ଏତେ ଗରମ କହି ହୁଏନିଁ। ବହୁତ ଗରମ। ଯଦି ଟିକେ ଖାଲି ଟା ଆସୁଛି ହାୱା ଟା ଯଦି ଆସୁଛି ତାହେଲେ ଯାଇ ହୁଏ। ନହେଲେ ତ ପୁରା ସବ ସେ ଜାଗାରେ ଯେମିତି ଲାଗି ଯାଉଛି କଡେଇ ହଁ ସି ସେଠି ରହୁଛି ସେଠି ଆଉ। ହଁ ବିରକ୍ତ ଲାଗୁଛି।
ଫେରୁ ଫେରୁ
ମୁ ଭାବୁଚି ସେଠି ଏବେ ମୁଁ ଆସୁଛି ସେ ରୁ ଏବେ ଗୋଟେ ଜାଗାକୁ ପୁଣି ଆସିଛି ଯଉ କହୁଥିଲି ଆପଣଙ୍କୁ ନା କି? ପୁଣି ଦେଇ ଆଜି ଦେଲି ସେଟା ତ କଣ ହେଲା କି ସେଟା ଆମ
ସେ ତ ଯୋଉ ଦଶ ଦଶମ ପଢିଥାନ୍ତି କି ପ୍ଲସଟୁ ସରିଲା ପରେ ତାଙ୍କୁ ଗୁଟେ କୌଣସି ବିଷୟରେ ଗୋଟେ କଲେଜ ଥାଏ ସେପରି ଏନଜିଓ ସଂସ୍ଥା ଧରାଯିବ ସେଟା ବି
ହଁ ହ
ୱାନ ଟାଇପ୍ ଓଫ ଏନଜୀଓ ସଂସ୍ଥା କୁହାଯିବ ସେଟାବି ଆଉ କିଛି ହେଲେ ବି କହିବି ତୁ ସିଲ ଟିକେ ତ କଣ ଅଛି କହିଲେ ବାକି ଗୋଟେ କଲେଜ ଟା ସେଟା
ଆଚ୍ଛା
ସେ ବି ବହୁତ ସନ୍ଦେହ କଲେଜ ଟା ସେଇଟା
ଦେଖ କେମିତି ସୁବିଧା ଲାଗୁଛି ସେମତି କରିବ। କମ୍ଫର୍ଟେବୁଲ ଯେଉଁଥିରେ ସେଉଟା କରିବ।
ହଁ ସେଇ କଥା ତ ସେଠି ମୁଁ ଠିକ ସେ ରହିପାରୁନି ସେ ଜାଗା ଟା ମୋତେ ଟିକେ ବହୁତ ଜଙ୍ଗଲ ଲାଗୁଛି ଆଉ ଦେଖିବା ତ ଆମେ ଜଙ୍ଗଲ ଜାଗାରେ ଝିଅ ମାନଙ୍କ ପାଇଁ ଟିକେ ସୁରକ୍ଷା ନାହିଁ ନା।
ହଁ ସତ କଥା। ନାଁ ଏଇ ଯୋଉଠି ଜୀବନକୁ ବିପଦ ଥାଏ ତ ସେଠି ଯେମିତି ହେଲେ ଡର ଆସିବ।
ହ ସେଇଟା କଥା
ଆଉ ଆମେ ପଇସା ନୋଡାଉଟ ପଇସା ଦରକାର କିନ୍ତୁ ପଇସା ପାଇଁ ଜୀବନକୁୁ ବି ତ ଦେଖିବାକୁ ପଡିବ ନା।
ହୁଁ ହୁଁ।
ପିଲା ସବୁଠାରେ ଯଦି ଟିକେ ସୁବିଧା ହଉନି ତ ଆମେ ଜୀବନକୁ ବାଜି ଲଗେଇକି ସେଠି ରହିବାଟା ଠିକ୍ ହେବ ନା ତ ଯୋଉଠିରେ କମ୍ଫର୍ଟେବୁଲ ସେଇଟା ହଉଛି କର
ହୁଁ ସେଇପାଇ ମୁଁ ଭାବୁଛି ଆଉ ସେଠି ମୁଁ ଏବେ ରହିଲି ସେ ଜାଗା ଯାଇକି ରଲା ପରେ ତ ମତେ ସେଠି ଟିକେ ବି ଭଲ ଲାଗିଲାନି ଏବେ ଏ ବେ ଉଠ ପ୍ରୋବ୍ଲେମ ସେଠି କଣ କି ଅସୁବିଧା ଏଇଟା ହଉଛି ଯେ ଖାଇବା ପାଇଁ ବାହାରିଲେ ବି ସେଠି ଟିକେ କୌଣସି ଦୋକାନ ଜଲ ରଖିଆ ଦୋକାନ ଟା ଥିଲେ ସେଟା ଗୋଟେ ହେଇପାରେ ଛତା ସେ ଖାଇବା ପାଇଁ ବି ମିଲୁନି ସେଠି ଆଉ ବହୁତ କମ ଆମେ କଣସି ରୋଷେଇ ନ କଲେ ବି ଟିକେ ଖାଇବା ପାଇଁ ମିଲୁଥିଲେ କିଛି ଆଣିକି ଖାଇ ଦଉ କି ଏଠି ତ
ହୁଁ।
ହଟେଲ ବି ନାହିଁ ସେଠି ଠିକ ରେ ଠିକ ପ ହଟିଲ ନାହିଁ ଯାହା ଥିବା ଦରକାର ଲୋକ ଅଛନ୍ତି ହୋଟେଲ କମ ଅ ଛି ଆଉ
ଓହୋ ସୁବିଧା କିଛି ନାହି
ହଁ ସେ
ସୁବିଧା ଟିକଛି ଚିନ୍ଥାନ୍ତି ତା ତମ ସାଙ୍ଗେ ଆଉ ଜଣେ ଛି ଝିଅଟିେ ଥାନ୍ତେ ତ ତାଙ୍କୁ ଅସୁବିଧା ହୁଅନ୍ତା ନାହିଁ।
ହଁ ସେଟା ମିଳ
ଆଉ ଦିନେ ଦି ଦିନ ର କଥା ନ ସେନ ତମକୁ ଜବ କରିବାର ଅଛି
ନାଇଁ ଶିଲପୀ ତ ରହିହବନି ସେଠି ସୁବିଧାନଜିଲେ ତ ରହିହବନି। ଦମ ଭାବହୁତ କଲ
ହଁ।
ହୁଁ ଘରେ ସମସ୍ତେ ମିଶିକି ଭାବୁଛୁ ରୁହନ୍ତ ଟିକେ କି ହୁଁ କାଇକିନ ନା ଟିକେ କାଇ ଯାଉ ବଡ଼ ମାନେ ଟିକେ ଅଧିକ ନା ଟାଇମ ଦରକାର କାହିଁକି ନା ଜଲଦି ଟିକେ କଟିଗଲେ ଅସୁବିଧା ହଉଛି ତ
ହଁ।
ଆଉ ଘରେ ସମସ୍ତେ ମନ୍ଦ ନା ଗୋ ଭଲା କ
ଯେମିତି ପରିସ୍ଥିତି ଆସୁଛି, ସେଥିରେ ଯେମ ତମକୁ ଠିକ ଲାଗିବ ଯେମତି ହ
ହୁଁ
ଭଲ
ଠିକ ଅଛି, ମ୍ୟାମ ହଁ ପରେ ମୁଁ ଆପଣଙ୍କୁ ଫେରେ କଲ କରିବି